ହଁ ଭାଇ କଣ କରୁଛ?
କିଛି ନହିଁ ଏଠି ଘରେ ଅଛି କହୁନୁ।
ଆଉ ବର୍ଷା ପବନ କେମିତି ଆସିଛି ତୁମ ଆଡେ।
ଏ କହନ ଆଉ ବର୍ଷା ସବୁ ମାନେ ପବନ ବର୍ଷା ତ କମ ହେଇଛି କିନ୍ତୁ ପବନଟି ହେଇକି ଯାହାଫଳରେ ଆମର ଗଛ ପତ୍ର ସବୁ ଭାଙ୍ଗି ଯାଇଛି।
ସତରେ ନଁ କ ମାନେ ଗଛ ଗୁଡ଼କୁ ହାଣିକି ରାସ୍
ଆରେ ଭାଙ୍ଗି ଦେଇଛିିବା ସତରେ।
ଓହୋ। ପବନ ତ ଏତେ ଜୋରେ ଆଜ୍ଞା।
ହୁଁ ପବନ ଟା ଦେଇଛି ବର୍ଷା କିନ୍ତୁ ହେଇନି ଏତେ।
ଆମର ତ ଏଇଠି ବର୍ଷ ହଉଥିଲା ଜୋରେ।
ହଁ ମାନେ ଏଇଠି ତ ଏଇ ପାଖରେ ତୁ ଏଇଠି ଅଛୁ କ
ହଁ ମୁଆଛିି ଆବେଦସପୁର ରଡ ର ହଉ।
ହୁଁ ହୁଁ ହୁଁ। ସେ
ହଁ ଏଇ ତ ପାଖାପାଖି ଆଉ।
ଆଜି ମୋ ମାନେ ମୁଣ୍ଡ ଟା ଖାଲି ବିନ୍ଧୁଛି ଯେ ଏସିଡିଟି ପୁରା ହେଇଯାଇଛି ଆ ମତେ ଲାଗୁଛି ଆଉ, ମୁଁ ଖାଇ ନାହିଁ ଗୋଟେ ଦିନ ଗୋଟିଏ ଥର ଖାଇଛି ଏସିଡିଟି ହେଇଯାଇଛି। ପ୍ରାୟେ
କିଏ ଖାାଇନ କଣ ପାଇଁ?
ଆଉ ଖାଇ ନଥିଲି ଗୋଟିଏ ଥର ଆଉ ଯାଉନି।
ଓହୋ ଖାଇବା ଟେ ଠିକଠାକ୍ କରିବ ନାଉ।
ହଁ। କଣ କରିବି? ଏଇଭଳିଆ ସିଚୁଏସନ୍ ଆଉ। ଖାଇ ନେଇପା। ଗୋଟିଏ ଥର ଖାଲି ଖାଇଛି, ସକାଳୁ ସେଟା ଦହିବରା ଦହିବରା।
ମାନେ ଏମତି ହେଲେ ତ ଦେହ ଖରାପ ହବ ଯାହା ବି ହେଲେ।
ଆବେ ଟୋଟାଲି ତୁ ବିଶ୍ଵାସ କର ମାନେ ଯାଉନି ଖାଇବାପା, ହୁଁ।
ଆଉ ସେଥିପାଇଁ ଖରାବେ, ଦହିବରା ମାନେ ଘରେ ଖାଉଛନ୍ତି ନା ବାହାରେ?
ବାହାରେ ନା ବାହାରେ, ନା ଘର ତିଆରି ନୁହଁ।
ମୁଁ ଏକଚୁଆଲି ବଢିଆ ଦହିବରା ବନାଏ।
ହଁ ତୁ ସେଇଭଳିଆ ତ ବନାଉ, ବନେଇକି ଷ୍ଟାଟସ ରଖୁ। ହଁ ହଁ ସେଇ ବା ବନେଇକି ଷ୍ଟାଟସ ରଖ ମୁଁ
ଦହିବରା, ଚାଟ୍, ଗୁପଚୁପ୍, ଚାଉମିିନ ଆଉ ଆମର ଅ ଚିଲ୍ଲି ଚିକେନ୍।
ବିରିୟାନୀ କଥା କୁହନି ତୁ ଆଗେ, ଓହ ଉଫ। ଆଉ।
ଚିକେନ କଷା, ମଟନ ମୁଁ ସବୁ ଆକଚୁଲି ଭାଇ ବହୁ ବହୁତ ଭଲ ବନାଏ ତମ ଘରକୁ ଡାକୁଛି ଆସୁନା କେବେ ଖାଇବା ପାଇଁ, ମୁଁ କଣ କରିବି?
ହଁ ହଁ। କହନି ଦେ ଦେଖିବା ଆଉ।
ଦେଖିବମାନେ ଆସିବ।
ସେତିକି ତ ନାହିଁ, ଆଁ ଆଁ।
ରଜରେ ଆସିବ।
ହୁଁ ହୁଁ ହୁଁ।
ନା କଣ କହୁଛ ଭାଇ?
ହଁ ହଁ ସିଓର।
ଆଉ ରଜରେ ମାନେ ସବୁ ବନ୍ଧୁବାନ୍ଧବ ଘରକୁ ଯାଇ ସାରିଲୁଣି।
କଉଠି? କା ନା ନା ନା ମୁନା ଯାଇନି କାହା ଘରକୁ ମୁଁ ଯାଇନି ଘରକୁ ମୋର ପ୍ଲାନ କଣ ଅଛି ପଚାରୁନ? ସେମତି ହ୍ୟାଲୋ, ସେମିତି ପିଲାଙ୍କୁ ଯିବେ ବୁଲିବାକୁ ସେଇଠି ଦେଇଦେଇକି ପଳେଇ ମନ ଅଛି ତ ହଁ ସେଇଭଳିଆ କରିବି କିଏ ଯାଆନ୍ତା କି ମୁଁ ଖାଲି ଖୋଯିଚି। ତାର ସେଇ ସି ସିଏ ସେମିତି ଭାବୁଛି ନା ତ ମୁଁ ସବୁ ମାନେ କୁହନ୍ତିନି ନା ବକରା କରିଦେଲି। ତମ ମାନଙ୍କୁ କରିଦେବି ନେଇକି ତ ଚାଲୁନ ତାପରେ ଦେଇଦେଇକି ଚାଲିଲେ। ଆ ପରେ ବି ଆଁ?
ସେ ସମୟ ଟା ଏବେ ବି ଦେଖା ହଉଚି।
ହଁ ଯିବା କୁଆଟା ଗୋଟେ ପ୍ଲାନ୍ କର ସବୁ। ମୁଁ କହିଲି ପ୍ଲାନ କର କୁଆଡେ ଯିବା। କୋଉଠି?
ନା ମୁଁ କୁଆଡେ ଯାଉନି ମୁଁ ଘରେ ହିଁ ରହୁ
ହଁ ମୁଁ ଜାଣିଛି ଯେ ମୁଁ ଜାଣିଛି ତୁ ଯାଉନୁ ଯାଇ ତ ପାରିବୁ ନା ନାଇଁ?
ନା ଯାଇ ବିି ପାରିବିନି ଯାଇ ବିି ପାରିବିନି। ଏବେ ନା ଏବେ ମୁଁ ବହୁତ ମାନେ ବହୁତ ନିଜକୁ ମୁଁ ଚେଞ୍ଜ କରିଦେଇଛି।
ଓହୋ।
ମାନେ ବାହାରକୁ ଯିବା ନା ଇଚ୍ଛା ନାଇଁ ମିନ୍ସ କଣ କହିଲ ବାହାରକୁ ଯିବା କେମିତି ମିଳାମିଶା କରିବା କି କୁଆଡେ ଯିବା ମାନେ ଆଉ ଇ ଇଚ୍ଛା ହଉନି ମତେ ଘରେ ହିଁ ସବୁଠୁ ବେଶୀ ଭଲ ଲାଗୁଛି।
ଓହୋ ହ।
ମାନେ ବହୁତ କିଛି କଣ ଚେଞ୍ଜ ହେଇଯାଇଛି ମାଇଣ୍ଡ ବି। ସବୁ କିଛି ବାହାରକୁ ବି ଏତେ ଯିବାକୁ ପୁଅ ଭଲ ଲାଗୁନି କି କୁଆଡେ ବୁଲା ବୁଲି କରିବାକୁ ଇଚ୍ଛା ବି ହଉ ଏ ସତରେ।
ଓହ।
ତୁମେ ତମର ବୁଲ ମୋ ପାଇଁ ଯୋଉଟା ଯାହା ଆଣିବା କଥା ନେଇଆସିବ ଆଉ। ନେହେଲେ ମତେ ଦେଇଦବ। ନହେଲେ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଦବ ପାଇଁ ଯୋଉଟା ଆଣିବା ତ ନ ଆଣି ପାରଲେ। ସପୋଜ୍ ଯାଇଚ ତମେ ଆଜି କୋଉଠି କି ଆମର ଧର ପୁରୀ ଗଲ। ପୁରୀରୁ ମୋ ପାଇଁ ଗୋଟେ କଁ ଆ ଥାନ୍ତ ନଆଣି ପାରଲେ ସେତିକିର କଣ ଦେଇଦବ ମୋରୋ ଏଇଠୁ କଣ କିଣିକି ଖାଇଦେବି ସଇଲା।
ଅହ ହଁ।
ଆଉ ରଜରେ ପ୍ଲାନିଙ୍ଗ କଣ କୁଆଡେ ଯାଉଚ?
କଁ କହିଲୁ ଶୁଭା ଯାଉନି।
ମାନେ କୁଆଡ଼େ ଯାଉଚ ରଜରେ ନାଁ କଣ?
ପ୍ଲାନ ନାହିଁ ପର୍ଟିକୁଲାର।
ଆଉ ତମ ସାଙ୍ଗ ପିଲା ସବୁ ଯିଏ ଅଛନ୍ତି?
ସିଏ ଯିବେ ସିଏ ତାଙ୍କର ପ୍ଲାନ୍ କରିବେ। କିନ୍ତୁ ମୁଁ ଯାଇନି ଆଉ।
ଆଜ୍ଞା।
ମୁଁ ଯାଇନେଇ ଅଉ କଣ ଖାଇବି?
ଆଜ୍ଞା।
ଆଉ
ଆଉ
କହ।
ରାତି କି କଁ ଖାଇବ?
ରାତିରେ ରାତିରେ ତ ଏବେ ତ ମୁଁ ଖାଉନେଇ ସେଇ ରୁଟି ଖାଇକି ଶୋଇ ପଡୁଛି ବୋହୁତ କମ୍ ଖାଉଚି ପା କାହିଁକି ନା କମ୍ ଖାଇନେ ନିଦ ଭାଙ୍ଗିବ ଭାଙ୍ଗିଲେ ବସିକି ତାକୁ ଷ୍ଟ୍ରଗଲ କରାଯିବ ପଢାଯିବ।
ଓ ପଢାପୁଢି କରୁଚ କି?
ତତେ କହିଲି ନାଁ ମାନେ ଦୁଇ ହଜାରେ ତତେ କହିଲି ଦୁଇ ହଜାର ଅ ଅଠେଇଶ ମସିହାରେ ହେଲା ହାଲୋ ଅଠେଇଶି ମସିହାରେ ତୁ ବା ଦୋବୁ ବୋଲି କୋଉଥୁଲୁ। ଓ ପି ଏ ସି ଦବୁ ବୋଲି କୋଉ ଆ ସେଇ ପାଇଁ ତତେ ମୁଁ କାହିଁକି ହୋଉନୁ ମତେ କୋହୁନୁ କଁ ପାଇଁ ହୋଉନୁ ତତେ ସମୟ ନାହିଁ। ଉଁ।
ସମୟ ଅଛି।
ସେୟା ଟିକେ ପ୍ରିପାରେସନ୍ ହ କାହିଁକି ଏମିତି ହୋଉଚୁ। ଗୋଟିଏ ବର୍ଷ କଷ୍ଟ କରିଦେଲେ ହେଇଯିବ ବୁଝିପାରୁଛୁ ଆଁ ଆଁ ହଁ ହଁ।
ଲାଗିଚ।
ହଁ। ଆଉ ମାନେ ଏତେ ଲୋକ ମାନେ ଯୋଉ କହିଲେଣି ନା। ହ ନର୍ମାଲି ବାହାରଠୁ ଘର ପର୍ଯ୍ୟନ୍ତ ଯେ ସମସ୍ତଙ୍କର ଫେଲୁଅର୍ ମାନେ ମୋ କ୍ଷେତ୍ରରେ ମତେ ଭାବୁଛନ୍ତି ଯେ ଫେଲୁଅର୍ ବେକାର କିଛି କରିପାରେ ନା ତ ସେଇଟାକୁ ପୁଣି ପ୍ରୁଭ କରିବାକୁ ପଡିବ ନା ମୁଁ ବେକାର ନୁହଁ।
ହଁ ସେଇଟା ସମସ୍ତଙ୍କୁ ଦେଖେଇଦିଅ ହଁ ଦେଖେଇ ଦବାକୁ ପଡିବ ସମସ୍ତଙ୍କୁ ସମସ୍ତଙ୍କ ପାଟି ଟା ବନ୍ଦ କରିବାର ଅଛି।
ମୁଁ ଯେ ବଞ୍ଚିଛି ତାର ପ୍ରୁଫ କଣ ସେ ଭାବୁଛି ସିଏ ତାକୁ କହୁଚି
ହିଁ ହଁ ହଁ ବୁଝି ପାରିଲି।
ହଁ ତ ଏଇଗୁଡ଼ା ସିଚୁଏସନ୍ ଦେଖିବା ଯେ କଣ ହଉଛି ସେଥିପାଇଁ ମୁଁ କାହାକୁ କିଛି କହୁନି ତୋତେ କହିଦେଲିି ମାନେ ନର୍ମାଲି। ପରିଶ୍ରମ ଚାଲିଛି।
ହଁ ପରିଶ୍ରମର ହଁ ହାର ମାନିବା ପିଲା ବି ତମେ ନୁହଁ। ତମେ ହାର ମାନିବା ପିଲା ନୁହଁ। ଆଉ ପରିଶ୍ରମ ର ଫଳ କେବେ ବୃଥା ଜୀବନି।
ହଁ ଏଇଟା ତ ସି ମାନେ ହଣ୍ଡ୍ରେଡ଼ ପରସେଣ୍ଟ ସିଓର।
ଆଜ୍ଞା।
ହ୍ନୁ।
କଉ ବହି ତମକୁ ପଢ଼ିବା ପାଇଁ ଭଲ ଲାଗେ ତମର ଭଲ ବୁକ୍ସ ସବୁ?
ହୁଁ ହୁଁ।
ମାନେ କୋଉ ବହି ସବୁ ତମକୁ ବହୁତ ଭଲ ଲାଗେ ପଢିବା ପାଇଁ?
ମାନେ ମୋତେ ପଢ଼ିବାକୁ ଭଲ ଲାଗେ କଣ ମାନେ ନର୍ମାଲି ହୁଁ ମାନେ ବଡ଼ ବଡ଼ ଯେଉମାନେ ଗୋଟେ ଥିଙ୍କର ଥାଆନ୍ତି ଫିଲୋସଫର ଥାଆନ୍ତି ନା ତାଙ୍କର ଯେଉଁ ଥଟ୍ ବାସ୍ ତାଙ୍କର ଥଟ୍ ମାନେ ତାଙ୍କର ଯୋଉ ଚିନ୍ତାରେ ପସିକି ପୁରା ନିଜକୁ କଣ କୁହନ୍ତି। ଇଏ କରିଦେମି ପୁରା
ଆଗକୁ ବଢେଇବା ପାଇଁ ମାନେ ଉତ୍ସାହିତ କରେ।
ଫିଲ୍ କରିଦିଏ ଯେ ମାନେ ତାଙ୍କ ଚିନ୍ତାକୁ ନେଇକି ବୁଝିପାରିବୁନୁ ବହୁତ ଗୁଡ଼ାଏ ବୁକ୍ ଅଛି। ଆଉ ତୁ ଯ ମାନେ ନର୍ମାଲି ଇଏ ବୁକ୍ ରେ ଯୋଉରା ମାନେ ଗୋଟେ ଗୋଟେ ଲାଇଫରେ ଗୋଟେ ଭଲ ବହି ହେଲା ପଢିଦବ ଗୋଟେ ଜୀବ୍ ଗୋ ଗୋଟେ ଲୋକର ମାନେ କୁହନ୍ତିନି ଚାଳିଶ ବର୍ଷ ପଚାଶ ବର୍ଷ ସେଇ ବହିଟାକୁ ଲେଖିବାକୁ ପଳେଇଥିବ ତ ଗୋଟେ ଲୋକ ର ଯୋଉ ଚାଳିଶ ବର୍ଷର ଷ୍ଟ୍ରଗଲ୍ ଟାକୁ ଗୋଟେ ବହିରେ ତମେ ଦି ତିନି ଘଣ୍ଟା କି ଗୋଟେ ଦିନରେ ସାରିଦବ ବୁଝିପାରୁଛ ନା? ତ ଏଇଭଳିଆ ଯଦି ଶହେ ପଢିଥବ ନା ତମ ଭିତରେ ମାନେ ବୁଝାମଣାର ଶକ୍ତି ପଳେଇ ଆସିବ। ବୁଝିପାରୁଛୁ?
ସେଇଟା ଟିକେ ଆକ୍ଚୁଆଲି ଭାଇ ତମ ସରାଉଣ୍ଡିଂରେ ଯୋଉମାନେ ଅଛନ୍ତି ସେମାନଙ୍କୁ ଭି ଟିକେ ଚେଷ୍ ଚ କର ସେମାନେ ବି
ସେମାନଙ୍କ ହାତରେ ସମୟ ନାହିଁ ସେମାନେ ଭାବୁଛନ୍ତି କେବଳ ହଉଛି ଟଙ୍କା ପଇସା ପାୱାର ଏଇଟା ହଉଛି ଗୋଟେ ମାନେ ନର୍ମାଲି କ୍ଷେତ୍ରରେ ଏଇଟା ହଉଛି ମାନେ ଏଇଟା ସେ ଭାବୁଛନ୍ତି ଏଇଟା ହଉଛି ଜୀବନ।
ହଁ ନା ଆକ୍ଚୁଆଲି ସେଇଟା ନୁହେଁ ଯୋଉଟା ସତ କଥା ଏ ପିଲା ଏତେ ଏଜୁକେଟେଡ୍ ହେଇକି ଯେତେ ଟଙ୍କା ପଇସା ପଛରେ ଗୋଡେଇବେ ତାହେଲେ କଣ ହବ?
କଣ କଣ ଯିବା ଏଇଭଳିଆ ସବୁ ମୁଁ ହଁ ସେମାନେ ଭାବନ୍ତି ଟଙ୍କା ପଇସା ପାୱାର ପୋଜିସନ ଚାକିରୀ ଏଇଟା ହଉଛି ଗୋଟେ ଜୀବନ କିନ୍ତୁ ମୁଁ ସେଟା ମୁଁ ତା ଅଲଟରନେଟ୍ ଚାକିରୀ ତ ବୁଝିପାରୁଛ ନା ଚାକିରୀ କରାଯାଏ ପାରେ। କିନ୍ତୁ ଯୋଉ ଜ୍ଞାନ ଟା ଗ୍ରହଣ କରାଯାଏ ସେଟାକୁ ତ କେହି ମାନେ ଇଏ କରିପାରିବେନି ନା।
ଆଜ୍ଞା ସେମିତି ଜବ୍ ବି ଗୋଟେ ଜିନିଷ ସତରେ ତମେ ଲାଗିବ ଦି ଆଇଦର ଆଠ ଦିନ୍ ଲାଗୁ ପନ୍ଦର ଦିନ୍ ଲାଗୁ ମାସେ ଲାଗୁ ଦି ମାସ ଲାଗୁ
ହୁଁ ମାନେ ଯିଏ ଯୋଉ ପ୍ରଫେସନରେ ତାକୁ ଗୋଟେ ପ୍ରଫେସନ ଧର ଗୋଟେ ପିଲାଟେ ଗୋଟେ ସବଜେକ୍ଟକୁ ନେଇକି ରିସର୍ଚ୍ଚ କରିବ ତାର ସେଇଟା ତାର ଲକ୍ଷ୍ୟ ରିସର୍ଚ୍ଚ ମାନେ ସେ ତାର ତାର ଜ୍ଞାନ ଦରକାର ନଲେଜ୍ ଦରକାର ତ ଏଇ ଦୁନିଆରେ ସେ ବାହାରି ଯାଇଛି ଏ ଦୁନିଆରେ ବାହାର ଯାଇଛି କେମିତି? ବେକାର କହିବେ କାରଣ ସେ ଏଇଟାକୁ ଖୋଜୁଛି ତାକୁ ବେକାର ଏଥିପାଇଁ କହିବେ ନା ତା ଚିନ୍ତାଟା ହଉଛି ତାର ଜାଣିବାର ଅଛି ବୁଝିପାରୁଛୁ ନା ବହୁତ ବଡ଼ ମାନେ ତା ମାଇଣ୍ଡ ଯେତେବେଳେ ବହୁତ ବଡ଼ରୁୁ ବାହାରି ଯାଇଛି ସେ ଯେତେବେଳେ ଏଇ ଯୋଉ ଲୋକମାନେ ଯୋଉ ବାସ କରୁଛନ୍ତି ପୃଥିବୀରେ କି ଭାରତ ବର୍ଷରେ ହଉ ଗାଁ ଗଲେ ସବୁ ତାଙ୍କ ଚିନ୍ତାଟା କଣ ନା ତାଙ୍କ ଚିନ୍ତାଟା ହଉଛି ଯିଏ ଚାକିରି କରିବ ତାର ସମ୍ମାନ ମାନେ ତାର ସମ୍ମାନ ଅଛି ଯିଏ ପଇସା ରୋଜଗାର କରିବ ଏ ସମାଜରେ ତାର ସମ୍ମାନ ଅଛି ବୁଝିପାରୁଛ ନା? ଯଦି ତୁ ଯାଇ କହିବୁ ମୁଁ ରିସର୍ଚ୍ଚ । ସବ୍ଜେକ୍ଟ୍ ଏମିତି ପଢୁ଼ଛି ତତେ କହିବେ ତୁ ବେକାରୀ। ବୁଝିପାରୁଛୁ ନା ତାଙ୍କ ମାଇଣ୍ଡ୍ ୟାଙ୍କ ମାଇଣ୍ଡ୍ ମ୍ୟାଚ୍ କରେନା ଜି ହଉଚି ଏଇଆ ସେଥିପାଇଁ ତାଙ୍କୁ ବେକାରୀ କୁହାଯାଏ। କିନ୍ତୁ ତାଙ୍କ ଚିନ୍ତାଟା ସେ ଏ ଏମାନେ ଏ ସମାଜରୁ ସେ ବାହାରି ଯାଇଚନ୍ତି। ଯଉମାନେ ରିସ୍ ସର୍ଚ୍ଚ କରନ୍ତି ନା କଣ?
ଆଜ୍ଞା ନା ନା ଭୁଲ୍ ନୁହଁ ପୁରା ଠିକ୍ ହୁଁ ହୁଁ ନା ନା ମୁଁ କହିଲି ପୁରା ମୋର ଆକ୍ଚୁଆଲି ଆଜ୍ଞାଟା ଏମିତ୍ ଅଭ୍ୟାସ ହେଇଯାଇ ଯେ ସବୁବେଳେ ଆଜ୍ଞା ବାଡ୍ରେ ବାହାରି ଯାଉଛି। ମୁଁ କଣ କରିବି?
ମାନେ ଠିକ୍ ଠାକ୍ ସେ ଉଁ ମାନେ ଏ ବ୍ୟବସ୍ଥା କେବଳ ପ୍ରଫିଟ ଉପରେ ଚାଲିଛି। ବୁଝିପାରୁଛ ନା ଯେ ଉହୁଁ ପ୍ରତ୍ୟେକଟି ଜିନିଷରେ ପ୍ରତ୍ୟେକ ଘରେ ପରିବାରରେ ସି ମାନେ ସହର ତୁ ଯୋଉଠିକି ଯା ଅଫିସ ଯା ଇନଷ୍ଟି୍ଟୁସନ୍ସ, କଲେଜ, ସ୍କୁଲ, ଘର ଭିତରେ ବାପ୍ ମୋ ମା ଭାଇ ସମସ୍ତଙ୍କ ଭିତରେ ଟିକେ ଭାବେ ପ୍ରଫିଟି ଚାଲନି। ଖାଲି ଗୋଟେ କୋଶ୍ଚିନ୍ କୋଟା କନ୍ କୋଶ୍ଚିନ୍ଟା କଉଟା କନ୍? କୋଶ୍ଚିନ୍ ଏଇଟା କି ମାନେ ମୋର କଣ ଲାବ୍? ମୁଁ ଯେଇଟା କରିବି ମୋର କଣ ଲାବ ସେଇଟା ପ୍ର ଠିକ୍ ହା ତ ଏଇ ଯୋଉ ବ୍ୟବସ୍ଥା ଟା ଅଛି ଯେ ବାସ୍ ବସ୍ତାଟା ଯେହେତୁ ଗୋଟେ ମାନେ ଏଁ ଚାଲିଛି ଉଁ ବୁଝିପାରୁଛ ତ? ସେଥିପାଇଁ ହଁ ସେଥିପାଇଁ ଏଟା କେବଳ ପ୍ରଫିଟ ଲାଭ କ୍ଷ ଥିର ବିଚାର ଏଠି କରାଯାଏ। ଏଠି କିଏ ଭୁଲ କିଏ ଠିକ୍ କହି ମାନେ ଏଠି ଲୋକମାନେ ଚିନ୍ତା କରନ୍ତି ଧର ମୁଁ ଏଇକ୍ଷିଣା ଗୋଟେ କୁକୁ ଲକ୍ଷେ ଟଙ୍କା ଠକିଦେଲି ତତେ ହେଲା ତାମାନେ ମୁଁ ବହୁତ ଚାଲାକ କାହିଁନା ମୁଁ ଠକି ପାରୁଛି ବୁଝିପାରୁଛ ତ କିନ୍ତୁ ଏ ସମାଜ ତାକୁ କୁହେ ଯେ ବହୁତ ଚାଲାକ୍ କିନ୍ତୁ ଆକ୍ଚୁଆଲି ଏଟା ରଙ୍ଗ୍ ବୁଝିପାରୁଛ ନା? ମାନେ ଯିଏ ବାସ୍ ଯିଏ ଯିଏ କାହାକୁ କଣ ଠକିଲା ସିଏ ହଉଛି ବହୁତ୍ ଚାଲାଖ୍। ନା ବୁଦ୍ଧି ତାର ତ ଏ ସମ୍ ବାସ୍ ଏସ୍ ଏ ସମାଜ ବେ ବସ୍ଥା କିନ୍ତୁ ଏଇଟା ତାକୁ ଆପ୍ରୁଆଲ୍ ଦେଇ ଯେ ମାନେ ସିଏ ବହୁତ ଚାଲାକ।